ହ୍ୟାଲୋ।
ହଁ ହ୍ୟାଲୋ।
ହଁ।
କଣ କରୁଥିଲେ?
ବସିଛି।
ଓହୋ ଖିଆ ପିଆ ସରିଲାନି?
ନାଇଁ ଖାଇନୁ ଖାଇବୁ ଆଉ ହଜବେଣ୍ଡ ଆସିନାହାନ୍ତି ତ।
ଲେଟ୍ ନାଇଟ ରେ ଖାଆନ୍ତୁନି, ଏସିଡିଟି ଆହୁରି ଅଧିକ
କଣ? କରିବା ସେ ତ ସବୁବେଳେ ଲେଟ ରେ ଆଉଛନ୍ତି ଜଗିକି ଖାଇବାକୁ ପଡୁଛି ବୋଲି ତ ଏସିଡି ଟା ବଢ଼ି ଯାଉଛି ଆଉ।
ହୁଁ ହୁଁ ହୁଁ।
ହୁଁ। ସେ ଦୋକାନ କାମ ତ ସାରିକି ଆସନ୍ତି ହଁ। କୋଉ ଦିନକ ଏମତି ମୁଁ ଆଗୁଆ ବି ଖାଇଦିଏ ଝିଅ ଟାକୁ ଶୁଆଏ ନା ସେ ସ୍କୁଲ ଯିବ ସକାଳୁ ଉଠି ପାରିବନି।
ହୁଁ ହୁଁ।
ଆଉ ଜଗିବାକୁ ପଡୁଛି ଆଉ କଣ କରିବା।
ହୁଁ ହୁଁ ହୁଁ ସେ ବି ଠିକ କଥା, ସ୍ୱାମୀ ଖାଇନାହାନ୍ତି ଏକା ବିି
ଭଲ ଲାଗେନି ମିଶିକି ଟିକେ ଖାଇଲେ ଭଲ ଲାଗେ।
ହୁଁ ହୁଁ ହୁଁ ହୁଁ ରାତିରେ କଣ କରୁଛନ୍ତି?
ଆଜି କିଛି ମାନେ କରିନି ଡାଲି ଖାଲି କରିଦେଇଛି, ସକାଳର ସବୁ ଥୁଆ ହେଇଛି ତ।
ଓହୋ ରାତିରେ କଣ ରୁଟି ଖାଆନ୍ତି ନା ଭାତ।
ରୁଟି କୋଉ ଦିନ କେମିତି କରୁଚି, ଆଉ ଭାତ ବି କୋଉ ଦିନ ଆଇଁଷ ହେଇଥିବ ବ ଭାତ କରିଦଉଛିକା ସକାଳର ଆଇଁଷ ବଲି ଯାଇଥିବ ବୋଲେ ରୁଟି ଟିକେ ଭଲ ଲାଗୁନି ଖାଇବାକୁ। ହଁ ଭାତ କରିଦଉଛି ଆଉ।
ହୁଁ ହୁଁ।
ହୁଁ।
ଆମର ତ ଯାଇଥିଲେ ଭୋଜି ଖାଇବା ପାଇଁ। ଏଇ ଆଜି ବି ଖାଇବାର ଲେଟ୍ ହେଇଗଲା। ଖାଇକି ଆସିକି ଏଇଠି ମୁଁ ହୁଁ ହୁଁ ହୁଁ ହୁଁ।
ହଁ।
ଆଜି ଆମ ଘରେ ରୋଷେଇ ହେଇନି।
ଏଇନାେ ବି ଯାଇଥିଲେ ବୋଧେ ଆଉ।
ହଁ ହଁ ହଁ।
ହୁଁ।
ହଁ। ନାଇଁ ନାଇଁ ନାଇଁ ଦିନରେ ଖାଇଥିଲେ ଭାତ ହେଇ ନଥିଲା। ଯୋଉ ପୁରୀ ହେଇଥିଲା ବୁଟ ଡାଲି ଆଳୁ କଷା ଏମିତି ମିଠା ପିଠା ହେଇଥିଲା। ଆଉ ଆମର ତ ଯୋଉମାନେ ପୁରୀ ଖାଆନ୍ତିନି ସେମାନେ ମୁଢି ଖାଆନ୍ତି। ଆଉ ରାତିରେ ଭାତ ମାଛ ଦି ପିଶ୍ ଥିଲା ମୁଁ ସେ ଏଥିରେ ଗୋଟେ ଶାଗ ଘଣ୍ଟ ଥିଲା ଆଉ ଗୋଟେ ମିକ୍ସ ତରକାରୀ ଥି ଥିଲା।
ହୁଁ।
ନା ଏମିତି ଆଉ ଗୋଟେ ବିଲାତି ଖଟା ପାଏସ ପାମ୍ପୁଡ ମିଠା।
ହଁ ହଁ।
ହୁଁ।
ସବୁ ଦେଇଛନ୍ତି ଆଉ।
ହୁଁ ହୁଁ ହୁଁ।
ଏଇଟା କିଏ ଭୋଜିଥିଲା?
ଆମର ଏଇଟା ନା ନା ବାହାଘର ହେଲେ ତ ସେ ତ ମଟନ ଚିକେନ ଉପର କଥା ହବ ଏଇ ସବୁ ନାଇଁ ଏ ଯେ ଶୁଧିକ୍ରିୟା ଥିଲା ତ।
ଓହୋ ହଁ ହଁ ଶୁଧିକ୍ରିୟାଟା ଶୁଧିକ୍ରିୟାରେ ତ ବାର ଦିନରେ କରନ୍ତିନି ତେର ଦିନରେ ଆଇଁଷ କରନ୍ତି।
ଆମର ଏଠି ଏଗାର ଦିନେ କରନ୍ତି ବୁଝିପାରିଲେ ଆମର ଆଇଁଷ ଏଗାର ଦିନ ହୁଏ। ବାର ଦିନ ହୁଏନି ବାର ଦିନ ଆମ ଘରକୁ ଠାକୁର ଆସନ୍ତି। ବାର ଦିନ ଆଇଁଷ ହୁଏନି କୋଉଆଡେ
ହଁ ଯୋଉ ପଟେ ଯାହା ଅଛି ଆଉ ହଁ ନାଇଁ ଆମ ଆଡେ ଅ ଛି ବାର ଦିନରେ ଝିଅ ଘର ଦିଅନ୍ତି ଝିଅ ଘର ପା ଏ ମାନେ ପ୍ର ବା ଏଗାର ଦିନ ନଅ ଦିନରେ ନଅ କ୍ରିୟା ହବ। ଦଶ ଦିନରେ ଦଶାହ ଶୁଦ୍ଧି ହେବେ ଯାଇକି ଗା
ହୁଁ ହେଲ୍ ଦଶ ଦିନ ଆମ ବି ସେଇ ସୁଧି ହୁଅନ୍ତି।
ହଁ ଏଗାର ଦିନରେ ଭୋଜି ଦିଅନ୍ତି ଗାଁ ଲୋକକୁ ସମସ୍ତଙ୍କୁ ଯେ ଆଇଁଷ ସେଦିନ ହୁଏନି।
ହୁଁ ଆମର ସେଇ ଗାଁ ଲୋକକୁ ଦିନରେ ଭୋଜି ଦେଇଦିଅ ହେଲା ରାତିରେ ଚୁଲି ଆମ ପରେ ମାନେ ସବୁ ଘରକୁ ଡାକନ୍ତିନି ଏଇ ଜା ଏଙ୍କ ଘର ହେଇଥିଲା ତାଙ୍କ ଘର ହଁ ହଁ ହଁ। ସେଇଥିପାଇଁ ଯାଇଥିଲୁ ନହେଲେ ହଁ ହୁଁ।
ନାଇଁ ଆମର ବି ଶେଣେ ଆମର ବି ସେଆଡେ ସେମିତି ବାର ଦିନରେ ଡାକନ୍ତି ଗାଁ ଲୋକ ସମସ୍ ତଙ୍କୁ ରାତିରେ ଆଉ ଡାକିବେନି ଘର ଘର ଲୋକ ଖାଇବେ ହେଲେ ଆଇଁ ଇଁସ କରିବେନି ତାପରେ ତେ ଯୋଉ ଦିନ ବାର ଦିନ ହବ ଏଗାର ସୂ ଧୀରେ ସୁଧିରେ ସବୁ ତାପରେ ଯେ ଯୁଆଡେ ଆସିଥିବେ ସବୁ ଅଲଗା ଆଡୁ ଆଉ ଯୋଉ ଗୋଡ ଧୁଆ କହନ୍ତି ଗୋଡ ଧୋଇ ଧୁଅନ୍ତି ଘାଟକୁ ଯାଇ କି ଆ ତାପରେ ତା ଆର ଦିନ ବାର ଦିନ ବି ଝିଅ ଯଦି ଥିବ ତାହେଲେ ଝିଅ ଘର ଆଇଁଷ ଭୋଜି ଦିଅନ୍ତି।
ହଁ ହଁ ହଁ।
ଆଉ ଯାହାର ଝିଅ ନଥିବ ତାହା ସେ ଘରେ କର କରନ୍ତି ଆଉ।
ହଁ ହଁ ସେଇଟା ଆପଣଙ୍କ ସେଆଡେ ନିୟମ ଅଛି ହଁ।
ହଁ ଆମର ସେପଟେ ସେୟା ଅଛି।
ହଁ ଆମର ଏପଟେ ଏଗାର ଦିନ ହୁଏ ଭୋଜି ବାର ଦିନେ ଉଁ ଘରକୁ ଠାକୁର ଆସନ୍ତି ମାନେ ଗୋଟେ ବର୍ଷିକି ପଡେ ହେଲା କି? ଉୁଁ ସେଇଟା ସେଇଟା ବର୍ଷିକି ପକାଣେ ତାପରେ ଏମିତି ଆ ଯିଏ ମାନେ ମହୋତ୍ସବ କରନ୍ତି ମହୋତ୍ ସମାନେ ଆମର ଚୈତନ ମହାପ୍ରଭୁ ଆସିବେ ଅ ଖୋଳ କୀର୍ ର୍ତ୍ତନ ହବ ଯୋଉମାନେ ଦି ଦିନ ସେଟା କଲେ ତ କଲେ ନହେନେ ସେଇ ଦିନ କରିକି ସାଧା ଭାତ କରିକି ହ ହ କୀର୍ତ୍ତନ ବାର ଦିନରେ ଯୋଉମାନେ ରାତିରେ ବସନ୍ତି ତେର ଦିନେ କୀର୍ତ ନ କରିକି ଉ ମାନେ ଖରା ବେଳେ ସାଧା ଭାତ ଖାଇବାକୁ ଦିଅନ୍ତି ସେଟା।
ହଁ କୀର୍ତ୍ତନ ପାଟିକୁ
ହୁଁ କୀର୍ତ୍ତନ ପାଟି ଗାଁ ଲୋକ
ହୁଁ ହୁଁ।
ଯୋଉଆଡେ ଯାହା ଅଛି ଆଉ।
ହଁ ହଁ।
ହୁଁ ଆମ ଆଡେ ଯେ ଘାଟକୁ ଯୋଉ ଯାଆନ୍ତି ଯୋଉ ନଣ୍ଡା ହେଇ ହୁଅନ୍ତି ସବୁ ଆଉଁ ଦଶ ଦିନ ଯୋଉ ଯାଆନ୍ତି ସେଟା ଆମ ଆଡ଼େ ସକାଳେ ଯାଆନ୍ତି ଏ ପଟେ ଆମର ଏପଟେ ମୁଁ ଦେଖୁଛି ଭୁବନେଶ୍ଵର ଆଡେ ଯେ ସନ୍ଧ୍ୟାରେ ଏଇଟା କରୁଛି।
ନା ନା ଆମର ସକାଳେ।
ହୁଁ ହୁଁ ନାଇଁ ଆମ ଆଡେ ବି ସକାଳେ।
ହୁଁ।
ସକାଳେ ଯିବେ ସ୍ତ୍ରୀ ଲୋକମାନେ ବି ଯାଆନ୍ତି।
ନା ନା ଆମ ସ୍ତ୍ରୀ ଲୋକମାନୋନେ ଯାଆନ୍ତି ମାନେ ଘରେ ସୁଧି ହୁଅନ୍ତି।
କି ସ୍ତ୍ରୀଲୋକ ମାନେ ଏଷ୍ଟା ଯିବେ ମାନେ ଯୋଉ ପୁଅ ପିଲାମାନେ ଏକ୍ସଟ୍ରା ଯିବେ, ଅ ସେମାନେ ଅଲଗା ଘା ରେ ଗାଧୋଇବେ, ନଦୀ କୁ ଯିବେନା ପୋଖରୀ ହଉ କିି ନଦୀକୁ ଏ ସ୍ତ୍ରୀ ଲୋକ ମାନେ ଅଲଗା ବନ୍ଧ ଠୁ ନେଇକି ଯିବେ ନା, ସେମାନେ ମାଟି ପାଣି ସବୁ ଦେବେ ବୋଲେ ଯାଇକି ଶୁଦ୍ଧି ହେବେ। ସେ ମାନେ ଯିଅ ଇଏ ଲେଡିସ୍ ମାନେ ଗୋଟେ ସାଇଟରେ ଗାଧେଇବେ, ଆଉ ଜେନ୍ସ ମାନେ ଗୋଟେ ସାଇଟ ରେ ଗାଧେଇବେ ଲେଡିସ୍ ମାନ ମାନଙ୍କ ପାଇଁ ବନ୍ଧୁ ସେଟା ଅଲଗା ମାଟି, ତେଲ ଏ ଏଗୁଡା ସବୁ ଦେବ ମୁଣ୍ଡରେ। ଆଉ ସେମିତି ହୁଏ ଆଉ।
ହୁଁ ହୁଁ, ନାଇଁ ଆମର ଯୋଉମାନେ ଘାଟରେ ଥାଆନ୍ତି୍ ହେଇ ସ୍ମସ୍ ଶାନ ପାଖରେ ଘାଟକି ନଦୀ ପାଖରେ ନଦୀ ଯଦି ପାଖରେ ଥିବ। ସେ ଏମିତି ଦେହେଇକି ସେଠି ପାଖରେ ଯୋଉମାନେ ଘାଟକୁଥାନ୍ତି ଯୋଉ ଆମର ରୁହନ୍ତି। ଜ୍ୱାଇଁ ରୁହନ୍ତି, ଭଣଜା ରୁହ ଏଇ ପୁତୁରା ରୁହନ୍ତି, ପୁଅ ରହନ୍ତି, ଏଇମାନେ ହି ଯାଇକି ସେଠି ଘାଟ ହୁଁ ହୁଁ ହୁ।
ସେ ଆଉଁ
ହଁ।
ତାହେଲେ ଖାଇବା ପିଇବା ସବୁ ସରିଗଲାଣି।
ଖାଇବା ପିଇବା ସରିଲା, ମୁଁ ଆଜି ଟିକେ କାମ ଥିଲା ତାଙ୍କର ଖାତା କାମଟା କରୁଥିଲି ତ। ଆଉ ସମୟ ପାଇନଥିଲି, ମୋ ଠାକୁର ବାସନଟା ମାଜିବା ପାଇଁ ବୁଝିପାରିଲେ। ସେଇଟା ବାକିଥିଲା ସେଇଟାକୁ କରୁଛି ଖାଇକି ଆସିକି ନା। ହଁ ହଁ ଖାଇକି ସାଙ୍ଗେ ସାଙ୍ଗେ ଆସିକି ବି ଶୁଇବା କଥା ନୁହେଁ। ସେଇଟା ମାନେ ପୁରା କରିବି। ତାପରେ ଶୋଇଯିବା ଆଉ।
ଓହୋ।
ହୁଁ ତାପରେ କାଲି ଛୁଆଙ୍କର ସ୍କୁଲ ହୁଁ ହଁ ବା ସେମାନଙ୍କ ସ୍କୁଲ ଅଛି ନା, ସକାଳୁଆ ସ୍କୁଲ ଅଛି ହଁ।
ଆମର ମୋ ଝିଅର ଡେ ସିଫ୍ଟ ହେଇଗଲା ଯେ ଦଶଟାରୁ ପଚିଶି ତାରିଖରୁ ହବ, ଏଇଟା ପଚିଶି ତାରିଖ ଯାଇଁକି ଖରା ପାଇଁ ଟିକେ ବଢେଇ ଦେଇ ଥିଲେ ସେ ସା ସାଢେ ଆଠ ଆଠାଟାରୁ ସାଢେ ଦଶଟା ହଁ ସେ ସାଢେ ଆଠଟା ରୁ ସାଢେ ଦଶଟା କରିଦେଇଛନ୍ତି ଆଉ। ଆଉ ଏଇଟା ପଚିଶ ତାରିଖ ପରେ ଡେ ସିଫ୍ଟ ହେଇଯିବ, ସାଢ଼େ ଦଶଟାରୁ ସାଢ଼େ ଚାରିଟା।
ହୁଁ ହୁଁ।
ଉଁ ହୁଁ। ନିଅ
ହଁ ତା ହେଲେ ରାତିରେ ଆଜି ଭାତ ହେଇଛି ନାଇଁ, ସା ଆଇଁଷ ହେଇଥିବ?
ଆଇଁଷ ଅଛି, ମାଛ ହେଇଥିଲା ସକାଳେ।
ହଁ।
ଆଉ ସେଇଟା ସବୁ ବଳି ଯାଇଛିଯେ, କାଇଁ ଫୋପାଡିବୁ ବୋଲିକି ଭାତବି ବଲି ଯାଇଛି। ଏଗୁଡା ଟିକେ କରିଦେଇଥିଲି, ଆଉ ଭାତ ବି ବଲି ଯାଇଛି, କାହିଁ ଫୋପାଡିବୁ ବୋଲି ତା ସେଇଟା ଖାଇଦେବୁ ଆଉ ଡାଲି ଟିକେ କରିଦେଇଛି ଆଉ।
ସମ୍ବଲପୁରରେ ଘର ହେଇଚି ମାନେ ସମ୍ବଲପୁରୀ ଶାଢୀ କେତେ ପିନ୍ଧୁଚ?
ସମ୍ବଲପୁରୀ ତ ଗାଁ ରୁ ଗାଁକୁ ଗଲେ ଗୋଟେଗୋଟେ ଦଉଚନ୍ତି ମା ଘର। ଆଣିକି ଆସୁଛି, ହଁ। ଆଣିକି ଆସୁଚି ଗୋଟେ ଗୋଟେ ଭ ସମ୍ବଲପୁରୀ ଶାଢୀ। ଟା ହଁ ପିନ୍ଧିଲେ ବଢିଆ ଦେଖାଯାଏ ନା, ଆଉ ଦେହକୁ ବି ପିନ୍ଧିଲେ ପିନ୍ଧିଲା ଭଳିଆ ଲାଗେନି। ମାନେ ଭ ବହୁତ ହାଲକା ଲାଗେ ଦେହରେ, ହଁ ଥନ ଥଣ୍ଡା ଦିନ ଗରମ ଦିନରେ ବି ସେଟା ପିନ୍ଧିଲେ ଭଲ ଲାଗିବ ଥଣ୍ଡା ଦିନରେ ବି ପିନ୍ଧିଲେ ଭଲ ଲାଗିବ। ଆଉ ଆମେ କଣ ଏଇ ଟା ଓଜନିଆ ଶାଢୀ ଗୁଡା ଯୋଉ ପିନ୍ଧୁଚେ ଯୋଉ ଖରାଦିନରେ ପିନ୍ଧି ହଉନି କିଲିବିଲି ଲାଗୁଚି, ଆଉ
ଆଉ ସେଟା ଗୋଟେ ସୁନ୍ଦର ବି ଲାଗେ ଆଗରୁ ଏତେ ଟ୍ର ନଥିଲା ଏବେ ଯୋଉ ବାହାରିଲାନି ମୁଁ ଗୋଟେ ଭୁବନେଶ୍ଵରରୁୁ ମଗେଇଥିଲି ହେଲା କି? ସେ ମହାବୀର କଲେକ୍ସନ ଜାଣିଥିବେ?
ହୁଁ ହୁଁ।
ମୋବାଇରେ ଦେଖାଏ, ହଁ ସେଇଠୁ ମଗେଇଥିଲି ଭଲ ମୁଁ ଦିଟା ନା ତିନିଟା ଶାଢୀ ମଗେଇଥିଲି ଗୋଟେ ସାଢେ ଆଠ ହଜାର ଥିଲା ଆଉ ଗୋଟେ ଛବିଶହ ଥିଲା।
ଭଲ ଶାଢୀ ଦେଇଥିଲେ ବି ହଁ।
ନାଇଁ କଲର ନ ଛାଡିଲେ ହେଲା ପିଓର ସମ୍ବଲପୁରୀ ଗୁଡା ବୁଣା ବୁଣା ନା। ଗୋଟେ ଗୋଟେ ଦୋକାନ ରେ ଠଙ୍କି ଦଉଛନ୍ତି କଲର ଫେଡ ହେଇଯାଉଚି।
ହୁଁ ହୁ଼ଁ ହୁଁ।
ଲେକ୍ ହେଲା ଆମର ସେଇପଟେ କଣ କି ବୁଣା ଯୋଉଠି ହଉଚି ସେଇଠୁ ଯଦି ଆଣିବେ ତାହେଲେ ଟିକେ କମ ରେଟ୍ ବି ପଡୁଛି, ଆଉ କଲର ବି ଫେଡ ହଉନି।
ରୁଜି
ସେଇ ମାନେ ଧରନ୍ତୁ ଏପଟେ ସେପଟେ ଧରନ୍ତୁ ପାଞ୍ଚ ହଜାର ଗୋଟେ ଶ ଶାଢୀର ଦାମ୍ ଏପଟେ ଆଉ ଦୁଇ ହଜାର ବଢେଇକି ହଜାରରେ ବଢେଇକି ବିକୁୁଚନ୍ତି ନା। ଆଉ ତାଙ୍କର ଯାହା ହେଲେ ବି ମଲ ମାନକେ ରଖୁଚନ୍ତି ମାନେ ଯେ ସେମାନେ ଯାହା ହେଲେ ବି ତାଙ୍କର ବିଲ୍ ଫିଲ୍ ଏ ଗୁଡା ସବୁ ଉଠେଇ ଉଠେଇ ଦଉ ନାହାଁନ୍ତି କି?
ହୁଁ ହୁଁ ନାଇଁ ଦେଖ ସେପଟେ ଆପଣଙ୍କର ସମ୍ବଲପୁରରେ ବି ଅଛନ୍ତି କିଛି ସେମାନେ ତ ନିଜେ ବି କୁହନ୍ତି ଧର କୋଉ ଶାଢୀରେ ସାତ ହଜାର ଆଠ ହଜାର ନଅ ହଜାର। ମୁଁ ବୁଝିଚି ସେଟା ଆପଣଙ୍କ ଏରିଆ ରେ ଧରାଯାଉ କମ୍ ରେଟ୍ ରେ ହେଇଥିବ ହଉ ସାଙ୍ଗ ହେଲେ ଗୋଟେ ସେପଟରୁ ମୋ ପାଇଁ ଶାଢୀ ଆଣିକି ପଠେଇବେ ଅନଲାଇଲରେ।
ହୁଁ ମୁଁ ଅନଲାଇନ ବିଜନେସ୍ ଆଗରୁ କରୁଥିଲି ହେଲେ ଟିକେ ସବ୍ ବୁଆଡେ ଦେଖିଲା ଲୋକ ହେଇପାରିଲାନି ଟାଇମ୍ ସେଇଥିପାଇଁ ଥାଉ। କହିକି ଉଁ ଛାଡ଼ିଦେଲି ନହେଲେ ମୁଁ ବି ସେମିତି ଅଂ ସେଇ ଗୋଦାମରୁ ସବୁ ଅର୍ଡ଼ର କରିକି ଏପଟେ ଯିଏ ମାନେ କହିବେ ମାନେ ତାଙ୍କ ପାଇଁ ଅନଲାଇନ ରେ ଅର୍ଡର କରିଦଉଥିଲି ଏବେ ହଁ ହଉ ଠିକ୍ ଅଛି।